ହଁ ଏଇଠି ଅଛି ଆଉ।
କଣ ଖାଇଛ?
ଆଜି ପଖାଳ ଭାତ, ଚିକେନ, ରସଗୁଲ୍ଲା
ହୁଁ ଖରା ଦିନକୁଦ ପଖାଳ ତ ବଢିଆ ଆଉ। ଆ
ପଖାଳ ଭାତ, ବାଇଗଣ ପୁଡା, କଞ୍ଚାଲଙ୍କା
ହଁ।
ତମେ କଣ ଖାଇଛ?
ମୁଁ ଭାତ କୁ ଶୁଖୁଆ ପୋଡ଼ା ଖାଇଛି। ଲୁଣି ସୁଖୁଆ, ହୁଁ। ହଁ।
କଦଳୀ ମଞ୍ଜା
ଆଉ କଣ ଶୁଖୁଆ ଜାଣିଚ? ଆଉ।
ଆଉ କକୁର ଖାରପାଣିଆ। କାଉକୁ କଲି, ମତେ ଛେଳି ଟେ ଭଳି ଲାଗୁଛି ଆଉ। କଦଳୀ ମଞ୍ଜ କଦଳୀ ମଞ୍ଜା। ସବୁ ଖିଆହେଇଛି।।
ଆ ଆଉ ଆଜି ଖେଳୁଥିଲ।?
ନା ଖେଳିବାକୁ ଆଇଥିଲୁ ଯେ କାହିଁ କେହି ଖେଳୁନାହାନ୍ତି ଆଉ। ଅଳପ
କଣ କଣ ଖେଳ ସବୁ ଜାଣିଛ? କଣ କଣ ଖେଳ ସବୁ ଜାଣିଛ?
ତାପରେ କବାଡି ବ୍ୟାଟବଲ୍ କବାଡି କିତି କିତି
ଆଉ ଏଇ ଯୋଉ ଆମର କ୍ରିକେଟ୍ ରେ କେତେ ଜଣ ପିଲା ଖେଳନ୍ତି?
ସେ କ୍ରେଟରେ ମୁଁ କଣ ଜାଣିଛି ମୁ ଖେଳିବା କଥା ତ କେତେ ଜଣ ଜାଣିନି ପନ୍ଦରରୁ କୋଡିଏ ଜଣ ଖେଳୁଥିବେ।
ହଁ ଆଉ। କବାଡି କେବେ ଖେଳିଛ?
ଲୋକେ ଥରେ ଖେଳିଲେ ସ୍କୁଲରେ ପଢ଼ିଲା ଟାଇମ୍ରେ, ଆମର ଗୋଟେ ସେ ସାଙ୍ଗଟେ ଆଙ୍ଗୁଠୀ ଧରିଥିଲା ଯେ ଭାଙ୍ଗି ଗଲା ଭଳିଆ ଲାଗିଲା। ଏଇ ତାର କଣ ସେ ତାକୁ ଧରିବ ମା ଆଉ ଛାଡିବନି ତା ହାତରୁ ଖସିବାର ନାହିଁ ଧରି ପକେଇଲା ମୋ ବୁଢ଼ା ଆଙ୍ଗୁଠି କି ସେ ଗଲା ଭାଙ୍ଗି ଗଲା ଭଳିଆ ଲାଗିଲା। ତା ପର ଠାରୁ ଆଉ କେତେବେଳେ ଖେଳିବାର ନାଇଁ କବାଡ଼ି କିନ୍ତୁ ଜାଣିଛି ଆଉ ଶୁଣିଛି ଆଉ।
ହୁଁ ଆଉ ତମେ ପୁରୀ କେବେ ଯାଇଛ ନା ନାଇଁ?
ପୁରୀ ଯାଇଥିଲି ପୁରୀ ଯାଇଥିଲି ଯେ ଖରା ଯୋଉ ଗାଣ୍ଡି ଫାଟି ଯାଉଛି। ଖରାରେ ଯାଇଚୁ ଖରାରେ ନାଲି ପଡ଼ିଯାଉଥିବୁ ପୁରୀରେ ଦେଖିଲୁ ସମୁଦ୍ର ଦେଖିଲୁ ତାପରେ ଫେଣି କିଣିକି ଆଣିଥିଲୁ ଖାଇବାକୁ।
ହୁଁ।
ଟ୍ରେନେରେ ଗଲୁ ଗୋଟେ ଝିଅଟେ ଦେଖିଲୁ ଆଉ ଲାଇନି ବିବେକ ମାରଥିଲା ବିବେକକୁ ଦୋଉଥୁଲା ସିଏ।
ହି ହି ହି ଛକା ନା ଝିଅଟେ ମ?
ପିଲା
ହୁଁ।
ଆମେମାନେ ସବୁ ବଡ ହେଇଯାଉଚୁ ନା ହଁ ଆମେ ସ ସବୁ ବଡ ହେଇଯାଉଚୁ ତିନିଜଣ ଯାକ ବିବେକଟା ଟେ ଛୋଟିଆଟେ ଯୋଉ ତା କୁ ଦୋଉଥୁଲା ଆଉ।
ଉଁ ରେଳରେ ଯାଇଥିଲା ରେଳରେ
ହଁ ରେଳରେ।
କୋଉଠି ବସିଲା?
ବସିଲୁ ମାଇ ଛେଳି
ଉଁ ଆଉ ବାଟରେ କଣ ଖାଇଲ?
ବାଟରେ ସମସା ଆଉ ଆଳୁଚପ ମନୋଜ କଣ କରିଚି କହିଲୁ ଆଳୁ ଚପ ଗୋଟେ କିଣିକି ଖାଇଦେଲା ମୁଁ ଆଣିଥିଲି ସିଙ୍ଗେଡା ଯେ ଖାଇଲା। କହିଲା ସିଙ୍ଗିଡା ଗୁରା କିଏ ଖାଉଚି ବ ଆଳୁଚତ ଗୋଟେ ଖାଇବା। ସେ ଆଳୁଚପ ଦିଟା କିଣିକି ଆଣିଲା ଦଶଟଙ୍କା ଦେଇକି ଯେ ସିଏ ଗନ୍ଧ ଖାଇଲା ଯେ ରବ୍ ବର ଭଳିଆ ତାକୁ ଲାଗିଲା କହିଲା ଆଉ ଖାଇବିନି ଆସିଲା ଯାକେ ଖାଲି ପାଣି ପିଉଥାଏ।
ବା ବାଟରେ କେତେଟା ରେଳ ଦେଖିଲା?
ରେଳ ତ ଢେର ଦେଖିଲୁ। ଷ୍ଟେସନଗୁରା ହେଆ ଜଣା ପଢୁନଥାଏ ମୁଁ ଦେଖଥିଲି ମାନେ ଜାଣିିନଥିଲି ଏମିତିଆ ଗାଁ ବି ଅଛି ବୋଲି।
ହୁଁ ଆଉ ମାନେ ସେଇଠି ଉଁ ମାନେ ଆଁ?
ଗୋଟେ ଷ୍ଟେସନ ନାଁ ଥିଲା କଣାସ।
ହଁ।
ହଁ।
ସେଇଠି ଆମ ଓଡିଆଲୋକ ଅଧିକ ନା ବଙ୍ଗାଳୀଲୋକ ଲେ କ ଅଧିକ?
ଆ ମିଶାମିଶି ଓଡିଆଲୋକ ଅଧେ ଦେଖା ହୋଉ।
ଉଁ ଏବେ ରଥଯାତ୍ରାକୁ ଯିବ ବୁଲିବାକୁ?
ଏ ରଥଯାତ୍ରା ଠିକ ନାହିଁ ଯୋଉ ଗହଳି ହୋଉଚି ଏ ରଥଯାତ୍ରା ରେ ଯିବା ଅପେକ୍ଷା ପଅରେ କେତୋଳେ ଯିବ ଦ ଭଲ୍ ଦେଖିକି ଆସ ଆସିବ ଯାଇକି ଲାଇନରେ ଠିଆ ହେଇପଇଲେ ହୁଁ ହୁଁ।
ରଥ ସମୟଟା ଯାଇକି ଟିକେ ଦେଖିବ ନା ଆଉ।
ହଁ ରଥ ଟାଇମିରେ ଗହଳି ହରିକା ଅଲଗା ଟାଇମରେ ଯିବ ଫାଙ୍କାରେ ଦେଖିକି ଆସିବ ଲାଇ ନରେ ଠିଆ ହେଇକି ଦିଘଣ୍ଟା
ଆଉ ଦିଘା କେବେ ଯାଇଚ?
ନା ନା ଦିଘା ଆମର ଗୋଟେ ବଙ୍ଗାଳୀ ଦେଇଟେ ଗୋଟେ ଅଛି ସେଠି ଯେ ସେ କୋହୁଚି ଦିଘା ଯିବାକୁ। କହିଚି ଚାଲ ତିନି ଦିନି ଛୁଟି ନେଇକି ଯିବା ଗୋଟେ ଦିନ ଯିବା, ଗୋଟେ ଦିନ ଆସିବା, ଆଉ ଗୋ ଟେ ଦିନରେ ତମକୁ ଦୀଘା, ମନ୍ଦିର, ପ-ସମୁଦ୍ର, ସବୁ ବୁଲେଇ ଦେବି। ତାଙ୍କର ଦିଘା ପାଖରେ ଘର ତ।
ଦି ଦିଘାରେ କଣ କହିଲୁ ମାନେ ଆମ ଓଡିଆଲୋକ ବି ଯାଇକି ହେଠି ଦୋକାନ ଦେଇକି ଅଛନ୍ତି।
ହଁ ମ ଆମର ଇଆଡେ ଯେମିତି ସେମାନେ ଆସିକି ଦୋକାନ ଦେଇଛନ୍ତି। ଇଆଡ଼େ ଇଆଡ଼େ ଯାଇକି ଦୋକାନ ଦେଇଛନ୍ତି।
ଏ କିନ୍ତୁ ହେଇଗୁଡା ଅଧିକ ମାନେ କଣ କହିଲୁ ପଇସା ନଉଛନ୍ତି ସବୁ ଜିନିଷ କିଣିଲେ।
ଓହ ନେବେ ଆଉ ସେଇପଟେ ଟିକେ ଆଉ ଉନ୍ନତ ଦେଶ ନା ଉନ୍ନତ ରାଜ୍ୟ ସିଏ।
ଆମ ଓଡିଶା ବର୍ଡରକୁ ଲାଗିକି ତ।
ହଁ।
ହୁଁ ଆମେ ସେଠି ଯୋଉ ଗଲୁ ଆମେ ସେଠି ହଁ ଆମେ ଏଇଠି ଯୋଉ ଗଲୁ ଦେଖିଲୁ ମାନେ କଣ କହିଲୁ ମମତା ବାନାର୍ଜୀ ର ଖାଲି ଫଟ ଉରା ଖାଲି ଛାଉଣ ହେଇଥିବ ଏଠି।
ହଁ।
ହୁଁ ଖାଲି ଛାଉଣୀ କହିଦେଇଛନ୍ତି ମମତା ବାନାର୍ଜୀ ର ଫଟୋଗୁରା। ଆଉ ଭିତର ଟା ପୁରା ଲାଇଟ୍ ପୁରା ସିଷ୍ଟମ କରିକି। ବଢିଆ ଦେଖା ଯାଉଛି। କିନ୍ତୁ ପୁରୀ ପରୀକା ହେଇପାରିବନି ଆଉ। ଆମେ ବସ ରେ ଯାଇଥିଲୁ
ବୁଲିବାକୁ ଯାଇଥିଲ କି ଟୁରିଷ୍ଟ।
ହଁ ହଁ ଟୁରିଷ୍ଟ ଯାଇଥିଲୁ ଆମ କଲେଜ ପିଲା ହଁ।
କେବେ ଯାଇଥିଲ, ପରୀକ୍ଷା ଫଳ ବାହା ପରୀକ୍ଷା ଫଳ ବାହାରିବା ପରେ ନା ତା ପୂର୍ବରୁ।
ପୂର୍ବରୁ ଯାଇଥିଲୁ।
ହଁ।
ହୁଁ ଏ ନୂଆ ବର୍ଷ ପରେ ଯାଇଥିଲୁ।
ହଉ ଆଉ ବୁଲିକି ପଳେଇ ଆଇଛୁ ତାହେଲେ ଦିଘା।
ହୁଁ।
କେତେ ବାଟା ହବ ଗୋ ବସ୍ ଗ ବସରେ ଯାଇଥିଲୁ କେତେ ବାଟ ହବ।
ଯାହେଲେ ଉଁ
ହ
ମିନିମମ୍ ଚାର ଚାରିଶହ ନା କେତେ ଗୋଟେ କିଲୋମିଟର।
ଚାରିଶହ ସାଢ଼େ ଚାରିଶହ ହବ। ଆଉ ତାହେଲେ ବାଲେଶ୍ଵର ଗଲେ ଯେତିକି ତ ଦିଘା ଗଲ ସେତିକି।
ହଁ।
ହଉ ହଉ।
ଖାଲି ଖାଲି କଣ କହିଲୁ। ଜଗନ୍ନାଥ ମନ୍ଦିରରେ ଦେଖି ଦେଖି ଆସିଲୁ।
ହଁ। ଜଗା ଦର୍ଶନ କରିକି ପଳେଇଥିଲ ବୋଧେ ବୁଲି ବୁଲି ଆଉ।
ଆଉ କଣ କରିବା ଯୋୁରା ଯୋୁରା ତାଙ୍କେ ବୁଲେଇଲେ ନା ଆମେ କହିଲେ ବୁଲେଇବା କି?
ଯୋଉଟା ଯୋଉଟା ବୁଲରେ ନୁହଁ ଯୋଉଟା ଯୋଉଟା ଠିକ। କରିକି ଯାଇଥିବେ ସେଇଟାଇଟା ବୁଲକି ଆସିଥିବେ।
ନାରେ ଯୋଉଟା ଯୋଉଟା କହିଛନ୍ତି ସେଇଟା ଏଟା ବୁଲେଇ ନାହାଁନ୍ତି।
ହୁଁ ଆରେ ନେଇକି ଯାଇଛନ୍ତି ତା ବୋଲି ହଁ ନେଇକି ଯାଇଛନ୍ତି ତା ବୋଲି ଯେତେ ଟିକେ ଟାଇମ ହବ ସେତିକି ବୁଲେଇକି ଆସିବେ ନା ଆଉ ହଉ ଆମେ ଦଶ ଟା ଜାଗା କହିଛେ ବୋଲି କହ ଦଶଟା ଜାଗା ହି ବୁଲିକି ଆସିବୁ ଯେତିକି ଟାଇମ ହେଲା ସେତିକି ଜାଙ୍କେ ଆଉ।
ପୁଣି ବସ ରେ ସବୁଦ ଷାଠି ହେଇ ସେଇଠି ଲୋଡ ହେଇଛନ୍ତି
ହଁ ବା ହଳ ହଳି ହଁ ଗଲା ଆସିକି ନଅଟା ଆସିକି ରାମଚଣ୍ଡୀ ବସ ରେ ଯେି ଯାାଉଛନ୍ତି ସେମିତି ଯାଇଥିବ ଆଉ।
ହଁ। ଆଉ ମୁଁ ଯେହେତୁ ସବୁ ମାନେ କଣ କହିଲୁ ପିଲା ମାନଙ୍କୁ ମିଳେଇଥିଲି। ଯିବାକୁ ତ ମୋର ସିଟ୍ ନାଇଁ ମୁଁ ତଳେ ଶୋଇ ଶୋଇ ଗଲି ଆଉ।।
ନିଜ ସେଟ୍ ପରକୁ ଦେଇ।
ହଁ।
ସେଟ ଚାଲିଲେ ହେଇ ଆଉ କ ନିଜ ସିଟ୍ ପରକୁ ଦେଇ ଚିନ୍ତ ଗଲେ ତଳେ ଶୋଇ।
ଆଉ ଆମର ଯୋଉ ସାର ମାନେ ଯାଇଥିଲେ ଶିକ୍ଷକ ମାନେ। ଏଇଥିରୁ ଦିଟା ସାରା ନାଳୁଆ ଥିଲୁ।
କେ କେ।
ଆମର ଆସିସ୍ ଭାଇକି ସତ୍ୟସାରେ। ନାଇଁ ବେ ଆମର ହାଇସ୍କୁଲ କଲେଜ୍ ଯାଇଥିଲୁ ଆସିସ୍ ଭାଇ ଯୋଉ ନୂଆ ଗାର। ଆଉ ଥରେ ଆଉ ହୁଁ ରାତି ଆଙ୍କ ଜଗି ଜଗି ଶୋଇଲି କିନ୍ତୁ ତାଙ୍କେ ଖେଳ କରିଦେଲେ ମଝିରେ ଆଉ।
ହୁଁ।
ହୁଁ ହ କୋଳ ରେ ଶ ଶୁଇପଡ଼ିଲେ ମୁଁ ଦେଖିପାରିଲିିନି ଦେଖିଲି ଯେ କଣ କହିବି ଆଗୁ
ତୋର ବି ଟିକେ ଇଛା ଥିଲା ବୋଧେ?
ହଁ ବା ମୁଁ ଦେଖିଲି ଯେ କଣ କହିବି ଆଉ ଆଗକୁ ପରୀକ୍ଷା ଟା ଆସିଯିବ ଯିବ ତେନି ବଲେ। ହୁଁ ଆଉ କଣ କରୁଛ ଆଉ?
ଆଉ ଏଠେଆଡେ ଆସିଥିଲେ ଯେ ଖେଳ ହବ ତ ଯୋଗାଯୋଗ କରିଥିଲେ ବସିକି ଦେଖଛୁ ଆଉ।
ହୁଁ ତମେ କଣ କରୁଛ?
ଆଁ?
ତୁ କଣ କରୁଚୁ ସେଠି ବସିକି?
ଏଇଠି ଦେଖୁଥିଲି ଖେଳ ସେ ସଜାସଜି କରୁଛନ୍ତି ଚୂର୍ନ ଏଙ୍କା ପକା ପକି କରୁଛନ୍ତି ତ।
ହୁଁ ତୋର ଭୂମିକା କଣ?
ଆଜି ଆସି ବସିକି ଦେଖୁଛି କାଲି ଖେଳହେବା ଟାଇମ୍ ରେ ଆସିକି କାଲି ଆଜି ବସିକି ଦେଖୁଛି କରୁଛନ୍ତି କାଲି ଖେଳ ହେଲେ ଆସିବି ଆସିକି ଦେଖିବୁ।
ତୋତେ ଖେଳେଇବେ ନା ନାଇଁ? ଆଉ ଖେଳ ଭୁଲି ଯାଇଛୁ?
ମନ ଯୋଗୁ ମନ ଯୋଗୁ ବୋଧେ ଖେଳେଇବେ ଏଠି କୁଣ୍ଠି ହେଇକି ଲାଗିଛି ତ। ଯାହାହେଲେ ସେ ଆମର ଦୁର୍ତଗାମୀ ଫିଙ୍ଗା ବୋଲର।
ବଲର ହଁ ନୂଆ ଗାଁ ରେ ଦେଖୁନୁ କେମିତି ଖେଳିଲା। ତା ଜୋଗରୁ ସିଏ ଯଦି ଭଲ ଖେଳିଥାନ୍ତା ଜିତି ଯାଇଥାନ୍ତା ପା।
ଓ ହଉ ତାହେଲେ ଏବେ ନୂଆ ଗାଁକୁ କାଲି ସ ତାହେଲେ ହେବା ମୁହାଁମୁହିଁ।
ହଁ।
ଆଉ ଖେଳନ୍ତୁ ଆମରସ ଦେଖିବାର ବଲ ଟିକେ ପକେଇବା ଆଉ।
ହଁ ହଁ।
ଅ ହଉ।
ରଖୁଛି?
ହଁ ହଁ।